ହ୍ୟାଲୋ
ହ୍ୟାଲୋ ଦିଦି କୁହନ୍ତୁ ଆଜି କେମିତି ଭୁଲରେ କଲ୍ କରିଦେଲେ?
ମନେ ପଡ଼ିଲା ଭାଇ ଟିକେ ଲଗେଇଦେଲି ଆଉ କଣ କରିବି ଜୀବନ ବ୍ୟସ୍ତବହୁଳ ଜୀବନ ଟିକେ କେତେବେଳେ ସମୟ ମିଳିଲେ ସାଙ୍ଗ ସାଥି ଭାଇ ବନ୍ଧୁ ସ ସମିସ୍ତିଙ୍କି ଟିକେ କଥାହବା କଥା ନହେଲେ ଫୋନ୍ ଦ୍ଵାରା ତ କଥା ହେଇପାରିବା ନା? ଆଉ ତ ସମୟ ହଉନି ପାଖକୁ ଯିକି ଯାଇକି କଥା ହେବା କି ଦେଖା କରିବା ସେଥିଲାଗି ଟିକେ ଫୋନ ଦ୍ଵାରା ଫୋନ ମାଧ୍ୟମରେ ଭାବିଲି ଆଜି ଟିକେ ମୋ ଭାଇଙ୍କି ଟିକେ କଲ୍ କରି କଥା ହେଇଯିବି ବହୁତ ଦିନ ହେଲାଣି କଥା ହେଇନି ଆଉ କଣ କରୁ କଣ କରୁଛନ୍ତି ଭାଇ ଏବେ?
ମୁଁ ଏକାନ୍ତ ଆକାଶ ତଳେ ଗୋଟେ ଆମ ଘର ସାମ୍ନା କି ନୁହଁ ଗୋଟେ ଗାଡ଼ିଆ ପାଖରେ ସେଠି ଗଛ ତଳେ ଆମ୍ବ ଗଛ ତଳେ ବସି ପବନ ଖାଉଛି ତମେ ଏବେ ତ ମୁଁ ଭାବିଥିଲି ରଜ ହେଇଥା ଏବେ ଗଲା ମୁଁ ତମ ଘର ଆଡ଼େ ଯିବା ପାଇଁ ବୁଝିପାଇଲେ ମୁଁ ଗୋଟେ ଯେଗାକୁ ବୁଲିବାକୁ ପଳେଇଲିି ସେଥି ସେଥିପାଇଁ ଆଉ ଯାଇପାଇଲିନି ତମେ ମତେ ଲାଗୁଛି ରେ ରେ କୁଆଡେ ବୁଲିବାକୁ ପଳେଇବ ବୋଧେ ହଁ ଲାଗିଲା ତମ ସେଥିପାଇଁ ଆଉ ତା କୁଆଡେ ଯାଇଥିଲେ?
ସେରେ ତ ମଝି ରଜରେ ଏ ଲାଷ୍ଟ ରଜରେ ବର୍ଷା ହେଲା। ଫାଷ୍ଟ ରଜରେ ବି ସେମିତି ବର୍ଷା ହେଇଥିଲା। ମଝି ରଜରେ ଆମ ହାଇ ହରିକା ସେଇଠି ସବୁ କହିଲେ ଆଉ ଚାଲଯିବା ଏ ଯୋଉ କପିଳା ସ ବୁଲିବାକୁ। ମୋ ଭାଇ ଆଉ ଭାଇଙ୍କର କିଛି ବନ୍ଧୁ
ହଁ।
ଆଉ ଆମ ମୋ ଭଉଣୀ ସବୁ ମିଶ କି ଆମେ ଯାଇଚୁ କପିଳାସ ଭାଇ କୁହନି ଗୋଟାଏରେ ଖାଇ ପିଇକି ବାହାରିଲୁ ହେଲା। ବାହାରିକ କି ଗୋଟେ ପାଖାପାଖି ହବ ବାହାରିଲୁ। ବାହାରିକି ଯାଇ ସେଠି ପହଞ୍ଚିଲା ବେଳକୁ ହେଇଗଲା ଦିଟା ସାଢ଼େ ଦିଟା। ମୁଁ ଯାଇ ପହଞ୍ଚିଲା ମାତ୍ରେ ମତେ ବହୁତ ଜୋର ଭୋକ ଲାଗିଲା ହେଲା ଭାଇ। ତାପରେ ମୁଁ ପହଞ୍ଚିକି କଣ କଲି ନା ମୁଁ କହିଲି ଭାଇ ଚାଲ ଖାଇବା। ମୋ ଭାଇର ଗୋଟେ ଏ ସାଙ୍ଗ ଥିଲା ସିଏ କହିଲା ଯାଇ ଦୋକାନରେ ପଚାରୁଚି। ଆଉ ପା ଯୋଉ ମୁଁ କହିଲେ କହିଲ କଣ ଖାଇବା କଣ କହିଲେ ପୁରୀ ଖାଇବା ମୁଁ କିହଲି ହଉ ଭାଇ ଆଣନା ପୁରୀ ଖାଇବା। ପୁରୀ ଆଣିବା ଗଲାବେଳେ ପଚାରୁଚି ପୁରୀ ମିଲ କେତେ? ତ ତାକୁ ଆଣି ରାଇସ୍ ଦ ଭାତ ଭାତ ଆଣିବ ଆମକୁ କାଡ଼ିକି ଦେଲେ ଦୀ ପ୍ଲେଟ। ତାପରେ ଆମେ ଜାଣିଲୁ ପଇସା ସେ ପଚାରିଲା ଟିକେ ଭୁଲ ଭାଲ ଆମେ ସେ ଭାତ ଭାତ ଖାଇଦେଇ ଆମେ ଭାଇ ହରିଆ ମିଶି ସବୁ ପାହାଚ ଚଢିକି ଠାକୁ ତାପରେ ପ୍ରବଳ ବହୁତ ଜୋର ବହୁତ ମାତ୍ରାରେ ଭିଡ ଥିଲା ମାନେ କପିଳାସ ଯେହେତୁ ସଂକ୍ରାନ୍ତି କି ସୋମବାର ପଡୁଚି। ସବୁ ଲୋକ ଚାରିଆଡରୁ ଲୋକ ପଳେଇ ଆସିଚନ୍ତି ମନ୍ଦିର। ତାପରେ ମନ୍ଦିର ଭିତରେ ଯେତେବେଳେ ଆସିଚନ୍ତି। ବହୁତ ମାତ୍ରାରେ ଭିଡ଼ଥିଲା। ଗାଡ଼ି ଜମା ଉପରକୁ ଛାଡ଼ୁନଥିଲା। ତାପରେ ଭାଇ ହରିକା କହିଲେ ସବୁ ଚାଲ। ଚାଲି ଚାଲି ପାହାଚ ଚାଲିକି ଉପରକୁ ଯିବା। ସେଠୁ ଆମେ ଯେତେବେଳେ ପାହାଚ ଚଢି ଉପରୁକୁ ଗଲୁ ମୋ ଭାଇ ବିଶ୍ୱାସ କରିବେନି ଅଧା ପାହାଚରେ ହେଇଚି ମୋ ଦେହ ଜୋର କଣ ହେଇଗଲା ଆଉ। ମୁଁ ଭାବିଲି ଉପରକୁ ଯିବି ନା ତଳକୁ ଯିବି ମାନେ ମତେ ଲାଗିଲା ସଫା ଆଜି ପୁରା ମୁ। ତାପରେ ଠାକୁରଙ୍କ ଯୋଉ ନାମ ଧରି ଧରି ଧରି ଧରି ମୁଁ ଉପରକୁ ପ ପଳେଇଲି ଆଉ। ଉପରୁ ଯାଇ ଠାକୁରଙ୍କ ଦର୍ଶନ ସାରି ଖାଇ ପିଇ ସେଠୁ ଆମେ ସନ୍ଧ୍ୟା ପୂର୍ବରୁ ଭାଇ ସେ ସାଙ୍ଗ ଭାଇର ସାଙ୍ଗ ଫାଙ୍ଗ ସବୁ ମିଶିକି ମୋ ଭଉଣୀ ସବୁ ଅ ସେମାନେ ପାହାଚ ବାଟେ ରିଟର୍ନ କରିଲେ। ମୋ ଭାଇ ସହିତ ମିଶିକି ମୁଁ ଯୋଉ ଗାଡିରେ ଉପର ବାଟେ ତଳକୁ ଆସିଲି। ଆସିକି ଘରକୁ ଆସିଲୁ ତାପରେ ଘରେ ଆସିଲା ପରେ ବାପା ମାଆଙ୍କର ଯୋଉ ଗାଳି। ସନ୍ଧ୍ୟାରେ ଲେଟ୍ ହେଇଗଲାଣି ଆଠଟା ସାଢେ ସାଢ଼େ ସାତଟା ଆଠଟା ପାଖ ପାଖି ସଂଧ୍ୟା। ରାତି ହେଲାଣି ଘର ବାପା ହରିକା ଟିକେ ପାଟି କଲେ ଆଉ ଭାଇ କହିଲେ ହଉ ଗୋଟେ ଦିନ ତ ଶୁଣିଦେ। ତ କଣ କରିବା ଆଉ ଆଉ କ କୋଉ ଦିନ ଆଉ ଗୋଟେ ରଜ ଆସିବ। ପୁଣି ଅନେଇଥିଲେ ଆର ବର୍ଷ। ଆପଣଙ୍କ କଉଁଠେ ଯାଇଥିଲେ ଭାଇ?
କୁଆଡ଼େ ଯାଇଥିଲି? ମୁଁ ତ ଦେଖନ୍ତୁ, ମୁଁ ଟିକିେ ଧାର୍ମିକ ଲୋକ ଯେହେତୁ ମୁଁ ବୁଲିବାକୁ ଯାଇଥିଲି ଏଠିକି କୋଣାର୍କ ଯାହାକୁ ସୂର୍ଯ୍ୟ ମନ୍ଦିର ବି କୁହାଯାଏ, ତ ଜାଣିଥିବେ କୋଣାର୍କ ତ ବହୁତ ଭଲ ଲାଗିଲା। ପୁରି କୋଣାର୍କ ଏକ ଆମେ ପ୍ରାୟତଃ ଯାଇଥିଲୁ ବୁଲିବାକୁ ପ୍ରଥମ ଲକ୍ଷ୍ୟ ଥିଲା। ତାପରେ ଆମେ ପଳେଇଲୁ ପୁରୀ ପଳେଇଲୁ ବୁଲିବାକୁ। ଆଉ ତାପରେ ପୁରୀରୁ ଆଉ ତାପରେ ସେଇ ବାଟେ ଦେଇ ଆସିଲା ବେଳେ ଲିଙ୍ଗରାଜ ମନ୍ଦିର ବି ଯାଇଥିଲୁ ବୁଝିପାରିଲେ।
ହୁଁ।
ବୁଝିଲା ପରେ ମୁଁ ତ ଯେହେତୁ ସେଠି ତିନି ବର୍ଷ ଥିଲି ମତେ ଲିଙ୍ଗରାଜ ମନ୍ଦିର ଏତେଟା ପସନ୍ଦ ଲାଗିଲାନି ଯେହେତୁ ସାଙ୍ଗମାନେ କେତେଜଣ ଯାଇନଥିଲେ। ମୁଁ ସେଇଠିକି ଗଲି ସେଠି ବୁଲିଲୁ ତାପରେ ରାଜାରାଣୀ ମନ୍ଦିର ଜାଣିଥିବେ? ସେଠି ବୁଲିଦେଲୁ ବୁଲିକି ତାପରେ ମୁଁ କଟକ ରେ ମୁଁ ସାଙ୍ଗ ମାନ କିଛିଟା ଥିଲେ ତାଙ୍କ ସହ ଭେଟ ହେଇଗଲୁ। ତାପରେ ଏମତି ପଳେଇ ଆସିଲୁ ସେଇଟା ସେକଣ୍ଡ ରଜ ଦିନ ବୁଝି ରଜ ଦିନ ଆମ ମହାବିନାୟକ ଗୋଟେ ପାଖାପାଖି ଅଛି ଜାଣିଥିବେ ସେ ବୁଲିବାକୁ ସେଦିନ ତାପରେ ବର୍ଷା ହାରିକ ହେଇଥିଲା ବୁଝିପାରିଲେ? ଗୋଟେ ଆମେ ବିଧାପୁର ପାଖରେ ରହିଲୁ ସେଠି ମାନେ ବ ଘଡେଇ ରହୁଥାଏ ଘର ଲୋକ ବି ତାଙ୍କର ମନା କରଥିଲେ ଯାଅନା ଆମେ ପଳେଇଥିଲୁ। ତାପରେ ପୁ ତାପରେ ଗଲା ପରେ ସେଠି ରହିଲୁ କିଛି ସମୟ ତାପରେ ମହାବିନାୟକ ଟିକେ ଟିକେ ବର୍ଷା ପକଉଥିଲା ତା ଦେହରେ ସେମତି ହେଇ ଗଲୁ ତା ଦେହେରେ ଆମେ ତାପରେ ଭୁସୁୁଲୁହୁରୁ ପାର୍କ ଗୋଟା ଥିଲା ସେଠି ବୁଲିବା ଗଲୁ ସେଠି ବର୍ଷାରେ କିଛି ନଥିଲା ଖାଲି ସେମିତି ବୁଲିକି ଆଇଲୁ। ଆଉ ଜଣେ କେତେ ଜଣ ମାନେ ଏମତି ବହୁତ ଜୋରେ ପାଣି ହେଇଥିଲା। ଆମକୁ ବି ଲାଗୁଥିଲା। ସେଇ ସମୟରେ ଆସିକି ସନ୍ଧ୍ୟାବେଳେ ଆମେ ଘରେ ପହଞ୍ଚିଲୁ ସେତିକି ଥିଲା ମୋର ରଜ ବିଷୟରେ। ତମେ ଆଉ ରଜ ପରେ ତ ଜ୍ୟେଷ୍ଠ ପୁନେଇ ଗୋଟେ ପଡେ ତମେ ଜାଣିଥବ ତାପରେ ଆଉ ଭୁଟାକ ଜ୍ୟେଷ୍ଠ ପୁନେଇ ଗଲା ପରେ ଗୁଣ୍ଡିଚା ହରିକା ଆସିବ ତମେ ବୁଲିବାକୁ କୁଆଡେ କଣ ଯିବେ
ଭାବୁଛି ଭାଇ ରଥଯାତ୍ରା ହଁ ଭାଇ କହୁଛି ଶୁଣନ୍ତୁ? ଆଉ ଯେହେତୁ ରଥଯାତ୍ରାରେ ପୁରୀରେ ତ ବହୁତ ଭିଡ ହବ କିନ୍ତୁ ବହୁତ ଇଚ୍ଛା ମୋର ପୁରୀ ଟିକେ ଯାଇକି ଜଗାଙ୍କ ଦର୍ଶନ କରିବାକୁ ସୁଭଦ୍ରା ମା ଆଉ ବଡ ଭାଇ ବଳଭଦ୍ରଙ୍କର ଦର୍ଶନ ସାରିକି ମତେ ଆସିବା ପାଇଁ ବହୁତ ଇଚ୍ଛା ହେଲେ ଭାଇ ବିଶ୍ଵାସ କରିବେନି ଘରେ ବାପା ମା ଟୋଟଲି ମତେ ଛାଡିବେନି କହିବେ ଏତେ ଭିଡରେ ତୁ ହଁ ଯାଆନି ଆଉ ଯେହେତୁ ବାପା ମା ମନା କରିବେ ତାଙ୍କ କଥା ମୁ ଅମାନ୍ୟ କରିକି ଯିବି ମତେ ଭାଇ ଟିକେ ଯିବାର ଇଚ୍ଛାଆଉ ଯେହେତୁ ମାନେ ଆମ ଜଗତରନାଥ ବଡ ଠାକୁର ଯିଏ ତାଙ୍କ ରଥଯାତ୍ରା ହଉଛି ତାଙ୍କ ପର୍ବ ହଉଛି ମୁଁ ଭାବୁଛି ଏ ପାଖରେ ଗଡ ମଧୁପୁରରେ ଗୋଟେ ଠାକୁର ଆମର ଜଗନ୍ନାଥ ବଳଦ୍ର ସୁଭଦ୍ରା ଅଛନ୍ତି ଭାଇ ବୁଝିଲେ। ସେଠି ବି ମଧ୍ୟ ଭଲସେ ରଥଯାତ୍ରା ହୁଏ। ନହେଲେ ଆମ ଛତିଆ ବଟ ଛତିଆ ମନ୍ଦିର ଅଛି ଛତିଆ ମଠରେ ତିନି ଠାକୁର ଅଛନ୍ତି ଚତୁର୍ଥା ମୂର୍ତ୍ତି ସିଏ ଆସିବେ ଆମର ବଡ଼ଘୁମିରି ପାହାଡ଼ ପାଖକୁ ବଡ଼ଘୁମିରି ତାଙ୍କ ମାଉସୀ ମା ମନ୍ଦିର ସେ ଯାକେ ପ୍ରଭୁ ଆସିବେ ସେଠି ଆସି ରହିବେ ମୁଁ ମୁଁ ଭାବୁଛି ସେଇଠି ଆସିକି ଟିକେଏ ରଥଯାତ୍ରା ଦେଖିବାକୁ ରଥଯାତ୍ରା କରିବାକୁ ନା ଏଇ ରଥ ଟାଣିବାକୁ ଆଉ।
ଆଉ ତମେ କେତେ ହଁ ଆ ମାନେ କେତେବେଳେ ତମେ ଏକା କୁଆଡେ ବୁଲିବାକୁ ଯିବା କଥା ଭାବିଛ? ମାନେ ଏକା ମାନେ ମତେ ଯେହେତୁ ହୁଁ
ବହୁତ ଥର ଭାବିଛି ଏକୁଟିଆ ଯିବା ପାଇ ହେଲେ କଣ ହବ ଭାଇ ବିଶ୍ଵାସ କରିବେନି ପାଖ ପାଖକୁ ଯାଇଛିି ବେଶୀ ଦୂର ନୁହଁ ଦଶ ବାର କିଲୋମିଟର ଏମତି ଏକୁଟିଆ ଟିକେ ଯାଇକି ବୁଲିିବାଲି ଆଇଛି ଠାକୁରଙ୍କ ମନ୍ଦିର ଏଇ ଆଉ ପ୍ରାୟ ଠାକୁରଙ୍କ ଦାର୍ଶନୀୟ ସ୍ଥାନ ଯାଏ ବୁଲି ବୁଲିକି ଆସେ ଆଉ ତମେ ଭାଇ କୁଆଡେ ଯାଇଛ?
ମୁଁ ଯେହେତୁ ଟିକେ ଏକାନ୍ତ ପରିବେଶକୁୁ ମତେ ଟିକେ ପସନ୍ଦ କରେ ବୁଝିପାରିଲେ। ଏକାନ୍ତ ପରିବେଶରେ ବସିବାକୁ ଭଲ ଲାଗେ। ଯେହେତୁ ଆମ ଗାଁ ର ଶେଷ ମନ୍ଦିରରେ ଗୋଟେ ଅଛି ଶନି ମନ୍ଦିର ମୁଁ ସେଠି ବସିି ବସିବାକୁ ପସନ୍ଦ କରେ। ଆଉ ତାପରେ ପୋଲୋ ଗୋଟେ ଅଛି ଆମ ଗାଁ ରେ ସେଠି ବୁଲିବାକୁ ବସିବାକୁ ପସନ୍ଦ କରେ।
ହଁ ଭାଇ ଭାଇ ବିଶ୍ଵାସ କରିବେନି ଆପଣଙ୍କର କଣ ଅଛି ଆପଣ ତ ପୁଅ ପିଲା। ରାତି ହଉ ଦିନ ହଉ ଘରେ ଛାଡିଦେବେ ହଁ ଯା ପୁଅ ତ ଏଇଠି ଅଛି। କିନ୍ତୁ ମତେ ବି ବହୁତ ଏକାନ୍ତ ପରିବେଶ ବହୁତ ଭଲ ଲାଗେ, କିନ୍ତୁ ଘରେ ଟିକେ ଛାଡିଆକୁ ନାରାଜ। ଘରେ କହିବେ କହିବେ କୁଆଡେ ରାତିରେ କୁଆଡେ ଯାଉଛୁ? କଣ ବୁଲୁଛୁ ଇଏ ବୋଲି ସେଥିଲାଗି ଟିକେ ବାହାରେ ଯିବାକୁ ଏତେ ମତେ ମାନେ ଘର ଛାଡ଼ନ୍ତିନି? ତଥାପି ମୋ ବାପା ମାଆଙ୍କୁ କହିକି ସାଙ୍ଗସାଥି ଏମିତି ମିଶିକି ଏ ପାଖ ଆଖ ମନ୍ଦିର କି ଟିକେ ଖେଳ ପଡିଆ ଫେଳ ପଡିଆ, ମାନେ ଟିକେ ପାର୍କ ଚାରିଟା ବେଲିଆ ଏମିତି ବୁଲିକି ସାଙ୍ଗ ମାନେ ମଜାମସ୍ତି ସାଙ୍ଗ ସାଥି ଯାଇକି କରିକି ବୁଲି ବାଲି ଆସୁ ଆଉ ଏଇଆ ହେଲା ଆମ ଜୀବନଶୈଳୀ ଆଉ ଆଉ
କଣ କହୁଛନ୍ତି ଭାଇ? କେମିତି କଣ? ହଁ ଭାଇ ସନ୍ଧ୍ୟାବେଳେ ଆଜି କଣ ଟିକେ? ମା ବୋଉ ଚାଓମିନ୍ କରିଥିଲେ ଖାଇଥିଲି। ତାପରେ ସେଠୁ, ବୋଉ କହିଲା କି ରାତିରେ କଣ ଖାଇବୁ ମୁଁ କହିଲି ବୋଉ ରୁଟି ଟିକେ, ଆଉ ଭଜା ଟିକେ ଭାଜିଦେ, କ୍ଷୀର ଟିକେ କରିଚି ଖାଇଦେବା ତାପରେ ସେଟୁ ମା କହିଲା ହଉ ତା ପରେ ଏଇଆ ଏଇଆ ଖାଇଥିଲି ଆଉ, ତମେ କଣ ଖାଇଥିଲ କହିଲ ଭାଇ?
ମୁଁ ଖାଇଥିଲି ତ ଆଜି ସନ୍ଧ୍ୟାବେଳେ ବରା, ଆଳୁକଷା ଯେହେତୁ ବର୍ଷା ପାଗ ଥିଲା। ବର୍ଷା ପାଗ ତା ବରା ଆଳୁକଷା ଟିକେ ପସନ୍ଦ।
ଭାଇ ବିଶ୍ଵାସ କରିବେନି, ମତେ ଘର ଆଳୁ କଷାଟା ବହୁତ୍ ବଢିଆ ଲାଗେ ଘର ତିଆରି ବରା ଆଳୁ କହିଲେ ଭାଇ କହିଲେ ବାହାରୁ ଯୋଉ ଆମ ଗାଁ ର ଗୋଟେ ଯୋଉ ଦୋକାନ ଅଛି ବରା ଦୋକାନୀ ଭାଇ ବିଶ୍ୱାସ କରିବେନି ଆଜି ତାଙ୍କ ପାଖରୁ ଶହ ଟଙ୍କାର ସକାଳେ ବରା ନେଇକି ଆସିଥିଲି, ସେ ଯୋଉ ତେଲ ଭାଇ ଏତେ ଏତେ ଯେ ସେ ତେଲ ଯେ ହାତ ଫାତ ପୁରା ଚିପୁଡି ଦେଲେ ହେଇଥିବ ଅଳ୍ପ ବହୁତ ତେଲ ବାହାରିଯାଉଚି।
ହଁ ହଁ ଦେହପତି ବହୁତ ହେନି କାରକ ଖେତି କାରକ।
ଦେହ ପ୍ରତି ବହୁତ କ୍ଷତିକାରକ। ସେଥିଲାଗି ମତେ ଇଛା ହଉନି ଜମା ଭାଇ ବିଶ୍ୱାସ କରିବନି ବାହାର ତେଲ ଖାଇବାକୁ ଟୋଟାଲି ଇଛା ହଉନି ସେଇ ଯୋଉ ବରାପରା। ସେଥିଲାଗି ମୁଁ ମାଆଙ୍କୁ କହିଥିଲି, ରଜରେ ବନେଇବାକୁ ମା, ବୋଉ କହିଲେ କି ନାଇଁ ଥାଉ। ହଁ ଟିକେ ଥଣ୍ଡା ଫଣ୍ଡା ପକାଉ କାରନ ଖରାରେ ବରା ଫରା ଖାଇଲେ ଦେହ ଖରାପ ହେଇଯିବନି। ସେଥିଲାଗି ବୋଉ କହିଲା, ବାହାରୁ ଯେଉଁ ଟିକିଏ ଥଣ୍ଡା ପଡ଼ୁ ଥଣ୍ଡା ପଡ଼ିଲେ ଆମେ ଟିକେ ବରାଫରା କରିବା ଆଉ ସେଥିଲାଗି ହେଇନି ଆଉ, ଆଉ ତମକୁ ଖାଇବା ଭିତରେ ଭାଇ କୋଉ ଖାଇବାଟା ଭଲ ଲାଗେ?
ମତେ ଯେହେତୁ, ମୁଁ ଟିକେ ଆଇଁଷ ପସନ୍ଦ ପ୍ରେମୀ ମତେ ବିରିୟାନୀ ପସନ୍ଦ, ତା ସହ ଅଣ୍ଡା ପସନ୍ଦ। ଆଉ ଅଣ୍ଡା ତରକାରୀ କଷା ଯୋଉଟାଇପର ସେଇଟା ଟିକେ ଭଲ ଲାଗେ। ଆଉ ତାପରେ, ସାଧାରେ ମତେ ଟିକେ ଛତୁଟା ଭଲ ଲାଗେ। ଛତୁ ଆଉ ପନିର ମତେ ଏତେ ଖାସ୍ କରି ପସନ୍ଦ ନୁହଁ ଚଳିଯାଏ ପନିର ହୁଁ।
ହୁଁ ମୋତେ ବି ସେଇ ପନିର ଫନିର ଏତେ ପସନ୍ଦ ନୁହଁ, ଛତୁ ମୋର ବହୁତ ପସନ୍ଦ ଛତୁ ବି ପ୍ରାୟ ଆମର ଆଇଁଷ ଯୋଉମାନେ ନ ଖାନ୍ତି ଆମ ଘରେ ତାଙ୍କ ଲାଗି ଛତୁ ଫତୁ କରନ୍ତି। ଆଉ ପନିର ଫନିର ଯିଏ ବି ଖାଆନ୍ତି ପନିର ଖାଆନ୍ତି ତାଙ୍କ ପାଇଁ ବେଳେ ବବେଳେଲେ ହୁଏ ଆଉ ଏଇଆ ଆଉ। ଏଥିପାଇଁ ଭାଇ ଆମଘରେ ଆମିଷ ହୁଏ ହଁ ଅଣ୍ଡା ଭାଇ ମୋର ବହୁତ ପସନ୍ଦ। ଆଉ ଖାଇବା ଭିତରେ ମତେ ତ ବିରିୟାନ ବହୁତ ବଢିଆ ଲାଗେ। କାଇକିନା ବିରିୟାନୀ ଆଉ ଯେହେତୁ ଟିକେ ମାନେ କଣ ଆଇଁ ଯେଉଁ ସେ ଆଇଁଷକୁ ଆଉ ଯେଉଁ ତେଲମେଲ ଖାଇଲାଠୁ ଫ୍ୟାଟ ସେଟା ବାହାରି ଯାଉଛି! ସେଥିଲାଗି ଦେହଟା ଟିକେ ଉଚ୍ଚା ଦେହ ଗୋଟେ ଜଗିବାକୁ ପଡିବ କାହିଁକିଣା ଯଦି ଆମେ ଏବେ ସ୍ଵାଦିଷ୍ଟ ଖାଇବା ଖୋଜିବା ସେଗୁଡା ସବୁ ସ୍ଵାଦିଷ୍ଟ ନୁହେଁ ଦେହ ପାଇଁ ବହୁତ କ୍ଷତି କାରକ ଅଣ୍ଟା ଫ୍ୟାଟ୍ ଫ୍ୟାଟ୍ ମୁଣ୍ଡ ପ୍ରାୟ
ଆଉଟା ବି ତ ହୁଁ କୁହନ୍ତୁ ମୁଁ କହୁଛି ତମ ଦେହ ତମ ଦେହ ବି ମଝିରେ ଖରାପ ହେଇଥିଲା କଣ ହେଇଥିଲା ତା ବିଷୟରେ ଟିକେ କହିଲେ?
ଆଉ ଭାଇ ଟିକେ ମୁଁ ଭାବିଲି ମୋ ମୁଁ ଟିକେ ହେଲ୍ଦି ହେଇଯାଉଛି ବୋଧେ ଆଉ। ସେଥିଲାଗି ଟିକେ ମୁଁ ଖିଆ ପିଆ ଟିକେ ମଝିରେ ମାନେ ଭୁଲ୍ ଭାଲ୍ କରିଥିଲି ମାନେ ଖାଏନା ଜମା। ନାଁ ନାଇଁ ମାନେ କଣ ଗୋଟେ କୁହନ୍ତି ସ୍ୱାସ୍ଥ୍ୟ ଅବସ୍ଥା ମୁଁ ଠିକ୍ ରେ ନେଲିନି ଯେମିତି ଠିକ୍ ଟାଇମ ରେ ଖାଉନଥିଲ ଠିକ୍ ଯେମରେ ଅଳ୍ପ ଖାଉ ମାନେ ପାନି ଫାଣି ପିଉଥିଲି ଅଳ୍ପ ଖା ଖାଉଥିଲି ଅଳ୍ପ ପିଉଥିଲି ସେଥିଲାଗି ମୁଁ ଟିକିଏ ଖାଇବାରେ ଅଧିକା ଧ୍ୟାନ ଦେଉନଥିଲି ତାହା ଫଳରେ ମୋର କଣ ହେଇଚି ଜାଣିଛନ୍ତି ତ ଭାଇ ମୋର ଟିକେ ହିମୋଗ୍ଲୋବିନ୍ ମାନେ ବ୍ଲଡ଼ ଗୁଡା କମିଯାଇଛି ସବୁ। ମୋ ଦେହରୁ ଯେତେବେଳେ ମୋ ମୁଣ୍ଡ ବୁଲେଇ ଯେତେବେଳେ ମୁଁ ଆଗରୁ ପାଠ ପଢୁଥିଲି? ସେତେବେଳେ କଣ ହେଇଛି ମୁଁ ହଷ୍ଟେଲ ରେ ଥିଲି ହେଲା ସେତେବେଳେ ମୋ ମୁଣ୍ଡ ବୁଲେଇଥିଲା ମୁଁ ଥରେ ପଡିଯାଇଥିଲି। ମୁଁ ଜାଣିନଥିଲି ଏଇଥିପାଇଁ ପଡିଯାଇଛି ବୋଲି କଣ ହେଇଛି କି ଏବେ ଜଣା ପଡ଼ିଲା ଜର ହେଲା ପରେ ବ୍ଲଡ଼ ଟେ ମାନେ ରିପୋର୍ଟ ବାହାରଲାକି ବ୍ଲଡ୍ ଟେଷ୍ଟ ହେଇଥିଲା ରକ୍ତ ପରୀକ୍ଷା ହେଲା ପରେ ଜଣା ପଡ଼ିଲା କି ମୋର ଦେହ ମାନେ ଏ ବହୁତ ଖରାପ ଅଛି ମାନେ ବ୍ଲଡ଼ ର ଯୁ ରକ୍ତ ନାହିଁ ତାପରେ ଡକ୍ଟର କହିଲେ କି ଚିକିତ୍ସା କରି ମେଡିକାଲରେ ରହିଲି ତାପରେ ଆସିଲେ ଆଉ ହଉ ଭାଇ ମତେ ମା ଡାକିଲାଣି ଶୋ ଖାଇବା ପାଇଁ ମୁଁ ଯାଉଛି ଆଉ ମୁଁ କେତେବେଳେ ପରେ ଫ୍ରି ହେଲେ କଲ କରିବି ଆଉ ହେଲା ମୁଁ ରଖୁଛି ଭାଇ।